ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ।
ହଁ, କଣ କରୁଛ?
ଏମିତି ଆଉ ବସିଥିଲୁ, ଆପଣ ଖିଆ ପିଆ ସବୁ ସାରିଲାଣି?
ହଁ, ଖିଆ ପିଆ ସ ।
ନେଟୱାର୍କ ଭଲକି ରହୁନି ପରା ସେଠି ଆଉ।
ହଁ, ଟିକେ
ଆଚ୍ଛା ଠିକ୍ ସେ ଶୁଭା ଯା, ଫୋନ୍ ଲାଗିଲାନି।
ଏବେ ଶୁଭା ଗଲା?
ହଁ, ଏବେ ଶୁଭା ଗଲା।
ହଁ ହଁ, ମଝିରେ ମଝିରେ ନେଟୱାର୍କ ରହୁନି ତ ଏଠି। । ।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
। । । । । । । କମ ଅଛି ଏପଟେ କିଛି ହେଇନି କହିଲେ ଚଳେ ଆଉ ରଜ ଟାଇମରେ ରଜ ସମୟରେ ଯାହା ଟିକେ ବର୍ଷା ହେଇଥିଲା ଲାନୁ ବାକି ମୌସୁମୀ ଆସିଗଲା ବୋଲି କିନ୍ତୁ ବର୍ଷା ତ ବିଲ୍ କୁଲ ନାହିଁ ତମର ସିଆଡେ ବର୍ଷା ଫର୍ଷା କେମିତି ଅଛି?
ନାଇଁ ଇଆଡେ ହେଲେ କାଇଁ କିଛି ବର୍ଷା ନାଇଁ ପାଗ ରୁନ୍ଧିକି ରଖିଚି ଆଉ ବିଲ ବାଡ ସବୁ ଖାଲି ପୋଉଖୁଆ ପଡିଯାଇଛି ଆଉ। ଚାଷ କାମ କିଛି ନାଇଁ ଆଉ ପରିବା ପତ୍ର ଏଇଲେ କାଇଁ ସିନି କିଛି ବାହରୁନି ଏତ ହାଇ ରେ ପରିବାପତ୍ର ସିଆଡେ ପରିବାପତ୍ର ରେଟ୍ କିନ୍ତି?
ହଁ ଇଆଡେବି ବହୁତ ଅଧିକ ପନିପରିବା ରେଟ୍ ହେଇଗଲାଣି ଆଛା ତମର କଣ ବିଲବାଡ ଅଛି କି ଚାଷ କରୁଚୁ?
ନାଇଁ ଆମର ଚାଷ ନାହିଁ ଆମ ମାର ଅଛି ତ ସିଆଡେ ଚାଷ ହୋଉଚି ଆଉ ଆମର ଇଆଡେ ବିଲବାଡ ଅନ୍ୟ ଲୋକମାନେ କରୁଚନ୍ତି ଆଉ।
ଓ ତମର ସେଇ ଜିନଷ କଣ ମାନେ ସେ ମାରେ କଣ ବିଲରେ ମାନେ କଣ କେମିତି ହୁଏ ଚାଷ ତ ଧାନମାନ ପନିପରିବା ନା କଣ?
ହଁ ମ୍ ଧାନ ମୁଗ ବିରି ଆଉ ବାଡ଼ରେ ପରିବା ହୁଏ ଉଁ ବାଇଗଣ ଅଲଡ଼ି ଭେଣ୍ଡି ଜହ୍ନି ସାରୁ ଆମର ସିଆଡ଼େ ଫେମସ ନା ସାରୁ ସାରୁ ଆମର ସିଆଡ଼େ ଭଲ ହୁଏ। ଆଉ ଚଣା ମରିଚ ସବୁ ଏଗୁଡାକ ହୁଏ ଆଉ।
ଆଛା ଆଛା ତାହେଲେ କଣ ମାନେ ସେରା ସବୁ ନିଜ ଘର ଖାଇବା ପାଇଁ ନା ବିକିବା ପାଇଁ ନା କଣ?
ନାଇଁ ପନିପରିବା ଖିଆ ପିଆରେ ହୋଇଯାଏ ବିକିବା ପାଇଁ ବି ହୋଇଥାଏ ଆଉ ଯେତିକି ପଳଉଚନ୍ତି ଘରେ ଖାଉଚନ୍ତି ଆଉ ବାକି ବିକୁଚନ୍ତି ଆଉ।
ଆଛା ଆଛା ଆଉ ଆଉ କେମିତି କଣ ମାନେ ତମର ସିଆଡେ ଯାତ୍ରା ଫାତ୍ରା କଣ ରଜ ଏବେ ଗଲା ରଜରେ କଣ କଲେ ରଜରେ କଣ କୁଆଡେ ବାହାରକୁ ଯାଇଥିଲ ନା ଘରେ ହିଁ ଥିଲ?
ନାଇଁ ରଜରେ ଆଉ ବାହାରକୁ ଯାଇନୁ ଘରେ ଏକା ଆଉ ପିଠାପଣା କରାହେଇଥିଲା। ଆଉ ଘରେ ଆସ ସେଳିବ୍ରେଟ କରିବା ଆଉ ବାହାରୁ କୁଆଡେ ଯାଇନୁ।
ଘରେ କଣ କଲ ସେଦିନ ପୋଡା ପିଠା କଲ?
ହଁ ପୋଡା ପିଠା କରାହେଇଥିଲା କାକରା କରାହେଇଥିଲା ଆଉ ବରା କରାହେ ଥିଲା କ୍ଷୀରି ମିଠା ଏସବୁ ଗୁଡ଼ାକ ହୋଇଥିଲା ଆଉ।
ତମେ ପୋଡା ପିଠା ଯୋଉ କରୁଛ କଣ ମାନେ ଆଜିକାଲି ତ ଚୁଲି ପ୍ରାୟ ଘରେ କମିଗଲାଣି ନାହିଁ ଚଲେ ତମେ କେମିତି କରୁଛ?
ଆମର ପୋଡ ପିଠା ଗ୍ୟାସ ରେ ହୋଉଛି।
ଓହୋ କିନ୍ତୁ ତମ୍ ମାନେ ତମେ ତ ତମେ କେବେ ଚୁଲିରେ ହେଇଥିବା ପୋଡପିଠା ଖାଇଚ?
ହଁ ଆମ ମା ଅରେ ସବୁଦିନେ ଚୁଲିରେ ପୋଡା ପିଠା ଆଉ ସେଇଟା ଫେମସ ପୋ ପୋଡା ପିଠା ଆଉ ଆ ମାର ବଢିଆ ପୋଡା ପିଠା ହୋଉଛି ଆମ ହାତରେ ସେତେ ଟେଷ୍ଟ ହଉନି କିନ୍ତୁ ଚଳିବ ଆଉ।
ଆଛା ଆଛା ନାଇଁ ଚୁଡଲି ର ପୋଡ଼ ପିଠା ଟା ଟିକେ ଭଲ ଲାଗେ ନା ଟେଷ୍ଟ।
ହଁ ହଁ ହଁ। ଗ୍ୟାସରେ ସେତେ ଟେଷ୍ଟ ଆସୁନି ଆଉ।
ଆଉ ଆଉ ତମର ସିଆଡେ ଆଉ କଣ ଯାତ୍ରା ଫାତ୍ରା କଣ ହୁଏ ତମ ଘର ଆଡେ?
ହଁ ଆମର ଇଆଡେ ଶୀତଳ ଷଷ୍ଠୀ ରଥଯାତ୍ରା ଆଉ ଦୁର୍ଗା ପୂଜା ସରସ୍ବତୀ ଗଣେଶ ପୂଜା ଆଉ ଆମର ଖ୍ରୀଷ୍ଟିଆନ୍ ମାନେ ଅଛତି ସେମାନଙ୍କର ମହରମ୍ ଆଉ ଉଁ ଆମର ଉଁ କ୍ୟାଣ୍ଡେଲ ଯାତ୍ରା କ୍ୟାଣ୍ଡେଲ ଦିନ କ୍ୟାଣ୍ଡେଲ ଧରି ସେମାନେ କରୁଛନ୍ତି ତାଙ୍କ ଯାତ୍ରା ତାଙ୍କର ଦି ଚାରିଟା ଯା ହଉଛି ଆମର ଗୋଟେ ପାନ୍ ସାତେଟା ହଉଛି ଇନ୍ତି ଆଉ।
ଓହୋ ନା ନାଇଁ ଗୋଟେ ଭୁଲ କହିଦେଲ ତମେ ସେଇଟା ଖ୍ରୀଷ୍ଟିଆନମାନଙ୍କର କ୍ୟାଣ୍ଡେଲ ତ ଠିକ୍ ଅଛି କିନ୍ତୁ ମହରମଟା ଖ୍ରୀଷ୍ଟିଆନମାନଙ୍କର ନୁହଁ ମହରମଟା ମୁସଲିମମାନଙ୍କର।
ମୁସଲମାନ୍ ହଁ ଅଛ ମୁସଲମାନ ମାନେ ହେଲେ ଅଛତି ନା ଏଇଠି।
ଓହୋ।
ଏଇଠି ଖ୍ରୀଷ୍ଟିଆନ୍ ମୁସଲମାନ୍ ପଠାଣ ଆଉ ଆମର ଉଁ ସେତିକି ହେଲା ତାଙ୍କ ଜାତି ଯେମତି ଉଁ କନ୍ଧ ସଉରା ଆମ ଜାତିରେ ଇଏ କଁ ବା ଆମ ଜାତିରେ କଣ ଆମ ହିନ୍ଦୁରେ ବ୍ରାହ୍ମୁଣ ଆଉ କଣ ତେଲି କାଳନ୍ଦୀ ଗଉଡ ଏଇଗୁଡାକ
ଆଚ୍ଛା ଆଚ୍ଛା।
ସିଆଡେ ଖ୍ରୀଷ୍ଟିଆନେ
କଁ କହିଲ?
ସିଆଡେ ଖ୍ରୀଷ୍ଟିଆନ୍ କିଏ ଅଛତି?
ଇଆଡେ ଖ୍ରୀଷ୍ଟିଆନ୍ କେହି ନାହାନ୍ତି ମୁସଲିମ୍ ଲୋକ ଟିକେ ଅଧିକ ଅଛନ୍ତି ଯେହେତୁ ଏପଟେ ଭଦ୍ରକ ଆଉ ବାଲେଶ୍ଵର ପଟେ ଯୋଉ ପଟେ ମୁଁ ରହୁଛି ଏପଟେ ଟିକେ ମୁସଲମାନ୍ ଲୋ କ ମାନଙ୍କର ସଂଖ୍ୟା ଅଧିକ ଆଉ ଯଦି ତମେ ସେମିତି ଦେଖିବ ତାହେଲେ ମୁଁ ଯୋଉ ଅ ଅଞ୍ଚଳରେ ରହୁଛି ସେ ଅଞ୍ଚଳରେ ଟିକେ ସେଇଟା ଦେଖିଆକୁ ଗଲେ ହଉଛି ବୋହୁତ ଆଗୁରୁ ମାନେ ପଚାଶ ଶହେ ବର୍ଷ ପୂର୍ବରୁ ବଙ୍ଗାଳୀ ଲୋକମାନେ ଆସି ଏଠି ରହିଯାଇଥିଲେ।
ହୁଁ ହୁଁ।
ତ ସେଥିପାଇଁ ଏଇଠିର ଭାଷା ହେଲା ପରମ୍ପରା ହେଲା ଖାଇବା ହେଲା ଆଉ ମାନେ ଚଲଣି ହେଲା ସବୁ ମାନେ ତମର ଟିକେ ଓଡିଆ ଆଉ ବଙ୍ଗାଲୀ ମିଶିକି ଓଡିଆ ଆଉ ମାନେ ଓଡିଆ ଭାଷା ବଙ୍ଗାଳୀ ଭାଷା ଟି କେ ମାନେ ପାଖାପାଖି ବୁଝି ହେଇଯିବ କିନ୍ତୁ ଯେହେତୁ ତାଙ୍କର ପରମ୍ପରାଟା ବି ଏଠି ଲୋକମାନେ ଆସିଚନ୍ତି ସେମାନେ ସେଇ ପରମ୍ପରା କୁ ନେଇକି ଏଠି ଚଳୁଛନ୍ତି ତ ଏପଟେ ଅଛ ଓଲଟି ତମକୁ ଦୁଇଟା ଯାକ ଜିନିଷର ମେନ୍ ମାନେ ମିଶ୍ରଣ ମିଳିବ। ଗୋଟେ ମାନେ ତୁମକୁ ଭଲ ବି ଲାଗିବ କି କାଇଁ କଣ ପାଇଁ ନା ମାନେ ଏମାନଙ୍କର ଯୋଉ ପରମ୍ପରା ରହିଲା ତାପରେ ଏମାନେ କଣ କହିଲ ଭୋଜି ଭାତରୁ ଷ୍ଟାଟ୍ କରିକି ବିବାହରୁ ଷ୍ଟାଟ୍ କରିକି ଘର ପ୍ରତିଷ୍ଠାରୁ ଷ୍ଟାଟ୍ କରିକି ତ ଏମାନଙ୍କର ଖାଇବା ରହୁଣୀ ରହୁଣୀ ସବୁ ଏକଦମ୍ ଅଲଗା। ଏମାନେ କଣ କହିଲ ମା ପ୍ର ସପ୍ତାହର ସାତ ଦିନରେ ତାଙ୍କୁ ପାଞ୍ଚ ଦିନ ମାନେ ମାଛ ଦର ଏ ଦିନ୍ ଦିନେ ଯୋଉ ଜିନିଷ ମାନେ ଅଲଗା କଣ କରନ୍ତି ଏମାନଙ୍କର ଆମିଷ ହଉଛି ମୁଖ୍ୟ। ତାପରେ ପୁଣି କଣ ମାଛେରେ ବି ସେମାନଙ୍କୁ ବିଭିନ୍ନ ପ୍ରକାରର ଦର
ମା ମାଛେରେ ବେଶୀ ଆଇଟମ୍ ତାଙ୍କୁ ଲୋଡା।
ହଁ ମାଛରେ ବେଶୀ ମାନେ ତରକାରୀ, ମୁଣ୍ଡ ମାଛ ଛେଚା ମାଛ ଯାହା ମାନେ ଏତେ, ଏତେ, ଏତେ ପ୍ରକାରର ମାନେ ମାଛର, ମାନେ ଖାଦ୍ୟ ବନାନ୍ତି, ମାନେ ସେଥିପାଇଁ ପା କୁହାଯାଏ। ବଙ୍ଗାଳୀ ଲୋକମାନେ, ମାନେ ବିନା ଭାତରେ ରହିଯିବେ, କିନ୍ତୁ ମାଛ ତାଙ୍କୁ ନିହାତି ଦରକାର। ତାର ଖାଇବା ପାଇଁ ଯୋଉଟା କିି ଯୋଉଟା କି ମୁଁ ଆଗରୁ ଖାଲି ଶୁଣୁଥିଲି କିନ୍ତୁ ଏଇ ଦୀ ଥର ରହିକି ଲୋକମାନଙ୍କ ସହିତ ମିଳାମିଶି କରିକି ମାନେ ଜାଣି ସାରିଲି କି, ହଁ ସତରେ ଏଇଟା ସତ କଥା। ତମର ସେପଟେ, ମାନେ କଣ ମାନେ ଆମିଷ ଫାମିଷରେ କଣ ମିଳେ ସବୁ ସେପଟେ?
ସବୁ ମିଳେ ଯେମିତି ଚିକେନ, ମଟନ, ମାଛ, ଅଣ୍ଡା। ଆ ବହୁତ ଭେଜି ଆମର ଭେଜ ଏତା ଫାଷ୍ଟଫୁଡ ଦୋକାନ ଯାହା ଅଛି। ଆଉ ଅଛି, ହୋଟେଲ ଯାକରେ ଅଛି ସବୁ କରିଥାଉଛନ୍ତି, ଘରେ ନହେଲେ କରୁଛନ୍ତି ଆମ ଘରେ ହଉନି।
ଆଚ୍ଛା ଆଚ୍ଛା, ପ୍ରାୟ ତାହେଲେ ତମ ସେଡେ ମିଳେ କିନ୍ତୁ ତମର ଯେହେତୁ ଗୋଟେ ମାନେ ଭେଜିଟେରିଆନ ପରିବାର, ସେଥିପାଇଁ ତମେ କେହି ଖାଅନି ଆଉ।
ହଁ ହଁ ହଁ ବାକି ହୋଟେଲ ରୁ ଆମର ଆସେ। ଆମର ବାର ଦେଖିକି ଯଉ ହୋଟେଲ ରୁ ଆସେ ଆଉ ସୋମବାର, ଗୁରୁବାର, ଶନିବାର ଏଗୁଡାକ ଆସେନି ବାକି ଅନ୍ୟ ବାରରେ ଆସେ।
ତାହେଲେ ଲେ ତମେ ତୁଳସୀ ମାଳ ତ ପିନ୍ଧିଥିବ।
ହଁ ଆମେ ପିନ୍ଧିଛୁ, ଆଉ ମୁଁ ପିନ୍ଧିଛି ଆମ ପୁଅ ପିନ୍ଧିଛନ୍ତି, ଆଉ କିଏ ପିନ୍ଧିନାହାନ୍ତି।
ଓ ତାହେଲେ ତମେ ସେ ଯୋଉ ମାଳ କଣ, ନିଜେ ଇଏ କର ନା କୋଠୁ ବାହାରୁକୁ କିଣିକି ଆଣ।
ଆଁ
ସେ ମାଳ ଯୋଉ, ତୁଳସୀ ମାଳା ଯୋଉ ପିନ୍ଧୁଛ, ସେଇଟା କଣ ନିଜେ ବନାଅ, ନା ବାହାରୁ କିଣିକି ଆଣ।
ବାହାରୁ ଯେମିତି ଯିଏ ବୃନ୍ଦାବନ ଆଣା ହେଇଥାଉଛି, ଅନ୍ୟ ମନ୍ଦିର ଯାଏ ବୈଷ୍ଣବ ରଖିଥାଉଛନ୍ତି, ସେମାନଙ୍କ ପାଖରୁ ଅଣାହଉଛି। ଆଉ ବାହାରୁ ମଧ୍ୟ କିଣିଲେ ହଉଛି ଆଉ ବାହାରୁ ଟିକେ ରେଟ୍ ଅଧିକ ପଡୁଛି ଆଉ।
କିନ୍ତୁ ଏ ଯୋଉ ତୁଳସୀ ମାଳା ପିନ୍ଧିଲେ, ତମେ ମାନେ ନା ଆମିଷ ଖାଇପାରିବ ନା ପିଆଜ ରସୁଣ। ଖାଇପାରବେ, ଏମିତି ନା ଖାଲି ଆମିଷ ଆମିଷ ହିଁ ଲୋକମାନେ ଯେ ଛାଡନ୍ତି ତୁଳସୀ ମାଳା ପିନ୍ଧିଲେ।
ହଁ ଆମେ ପିଆଜ, ରସୁଣ ଖାଉଛୁ, ଆଉ ଖାଲି ଆମିଷ ଜାହା ଖାଉନୁ ଆଉ।
ଓହୋ ନାଇଁ ମୁଁ ବି ଦେଖିଛି ମୋର ଦୁଇ ତିନି ଜଣ ସାଙ୍ଗ ପିନ୍ଧିଛନ୍ତି ତାଙ୍କେ ଆମିଷ ଖାଉନାହାନ୍ତି ପିଆଜ, ରସୁଣ ବି ଖାଉନାହାନ୍ତି ହଉ ଅସ୍ମିତା ମୋର ଗୋଟେ କାମ ଆସିଲା ବୁଝିଲ, ଆମେ ମୁଁ ପରେ ପରେ ତମକୁ କେବେ କଲ୍ କରିବି, ଭଲସେ କଥାହବା। ଥାଉ ଏ ବିଷୟରେ ଏବେ ପାଇଁ ରଖୁଛି ତାହେଲେ।
ହଉ ରହୁଛି ହଁ ରହୁଛି।